ହଁ ଭାଇ କଣ ଭଲ ଅଛନ୍ତି?
ଭଲ ଅଛନ୍ତି ଆଜ୍ଞା ନମସ୍କାର।
ନମସ୍କାର।
କେମିତି ଅଛନ୍ତି ଆପଣ? ହଁ କଣ କରୁଥିଲେ?
ଏବେ ଜସ୍ ଅଛିଟା ବାହାରେ ବୁଲାବୁଲି କରୁଛି ଟିକେ।
ହଁ ହଁ ହଁ ହଁ ହଁ ଆଉ ଆପଣ ଖାଇଲେ ଆଜି କଣ ଖାଇଲେ ଆଜି?
ହଁ କ ଏବେ ତ ପାଗ ରହିଛି ଟିକେ ତ ଖରାପ ଦିନିଆ ପାଗ ତ ଯାଇନାହିଁ ପଖାଳ।
ହୁଁ ହଁ ହଁ ହଁ ହଁ ହଁଁ ଆଚ୍ଛା ଦିନଟି କେମିତି ଥିଲା ଆପଣଙ୍କର?
ଦିନ ଗୁଳୁ ଗୁଳିଆ ପାଗରେ ଭାଇ ଭଲ ତ କଟି ନାହିଁ ଏପର୍ଯ୍ୟନ୍ତ ତ ଗୁଲୁଗୁଲିରେ ଯେତି ବ୍ୟସ୍ତ ଆଉ ଆପଣଙ୍କ ଆଡେ କେମିତି କଣ ପାଗ ଅଛି?
ଆ ମୁଁ ଏପଟ ବର୍ଷା ହଉଛି ଟିକେ ବର୍ଷା ହଉଛି ଆଉ ବନ୍ଦ ଗୁଡାକରେ ପୁରା ପାଣି ଭରିଗଲାଣି ଲୋକ ମାନିକି ଲୋକମାନେ ଯାଇକି ସେଠି ମାଛ ଗୁଡାକ ମାରୁଛନ୍ତି। ଭଲ ପାଗ ଟିକେ ହେଇଛି ଆଉ ଭଲ ଲାଗୁଛି ଆଉ।
ହୁଁ କଣ ମାଛ ଚାଷ କରିଛନ୍ତି କି?
ହୁଁ ଏଇଠି ଲୋକମାନେ ମାଛ ଚାଷ କରିଛନ୍ତି ପରା।
ହୁଁ।
ଆପଣଙ୍କୁ କଣ ମାଛ ଚାଷକୁ ନେଇକି କିଛି ଧାରଣା ଦେଇପାରିବେ?
ହଁ ଅଛି ମୁଁ ଜାଣିଛିି ଯେ ବାକି ଆପ ଆପଣଙ୍କ ଏରିଆରେ ମାଛ ଚାଷ ପାଇଁ ଯେଉଁଟା ଅଛନ୍ତି ବଲା ଇଣ୍ଟରେଷ୍ଟ ଏ ଯୋଉମାନେ ବି ଅଛନ୍ତି ମେନ କଥା ହେଲା ଆ ଅର୍ଥ ଚାଷ ପାଇଁ ତ ଆମର ସବୁଠୁ ଅ ପ ତା ଯାହାର ଟିକେ ଜାଗା ଅଛି ଅଧିକା। ତା ମାନେ ଚାଷ ଜମି କିମ୍ବା ଆଟ ଯାହା ବି ହଉ ପଟା ଜମି ଯାହାର ଅଛି। ସେ ନିଜେ ଯଦି ଚାହିଁବେ ସେ ନିଜେ ତା ମାନେ ବନ୍ଧ ଯଦି ଖୋଳିବେ ମାଛ ଚାଷ ପାଇଁ ତାହେଲେ ଏ ବହୁତ ସୁବିଧା ତାପରେ ବନ୍ଧ ଆଉ କଣ ହଉଛି ମାଛ ଚାଷ ପାଇଁ ପୋଖରୀଟାର ପାଣି ଗୋଟିଏ ବି ବହୁତ ତ ଗୁରୁତ୍ୱପୂର୍ଣ୍ଣ ଆପଣ କଣ ଆପଣ ଧର ବନ୍ଧ ଟା କୁଡି ଦେଲେ ସେଠୁ ଧର ରୁଗୁଡି ମାଟି ବାହାରିଲା ରୁଗୁଡି ବୋ ବୁଝଛନ୍ତି ଏ ହେଇଥିବ ହଁ ସେଇ ମା ଟି ଯଦି ବାହାରିଲା କଣ ହେବ କି ସେଥିରେ ତାମାନେ ମାଛମାନଙ୍କୁ ଖାଦ୍ୟ ଟିକେ ମିଳିବନି।
ଓ ସେମିତି ହୁଏ କି।
ହଁ ସେମିତି ହୁଏ।
ସାର୍
ତ ତାଙ୍କୁ ଖାଦ୍ୟ ଟିକେ ମିଳିପାରିବନି ତ ତାଙ୍କ ପାଇଁ ତାମାନେ ଆମେ ନିଜେ ପ୍ରାକୃତିକ ରାଶାୟୀନିକ ନୁହଁ ତାଙ୍କ ପାଇଁ ଆମେ ଟିକେ ଧ ତ ମେ ଯୋଉଟା କହିବାକୁହୁଛୁ ଆମେ ତାମାନେ ପୋଖରୀକୁ ଟିକେ ମାଛ ଯେମିତି ଖାଦ୍ୟ ପାଇବେ ତାମାନେ ତା କୁ ବ୍ୟାକ୍ଟେରିଆ ମାନେ ଯେମିତି ତିଆରି ହବ ମା ମାଛ ଖାଦ୍ୟ ପାଇଁ ତ ସେଥିପାଇଁ ଆମେ ପ୍ରସ୍ତୁତ କରିବାକୁ ପଡିବ ଟି ଟିକେ ତା ମାନେ ଖର୍ଚା ଟିକେ ଲାଗିପାରେ। ଆଉ ଯୋଉ ବନ୍ଧ ମାନ କି ଧର ବାହାରିଥିବ ଆମର କଳା ମାଟି ମାଟି ହେଲା ନା ଟିକେ ପଙ୍କୁଆ ମାଟି ହେଲା ତ ସେଇଟା ମାଛ ଚାଷ ପାଇଁ ଭଲ କାହିଁକି ପଙ୍କରେ ଏଇ ସବୁରେ ପ୍ଲାଣ୍ଟନ ମାନେ ଥାଆନ୍ତି। ଅଲରେଡି ହଁ ସେ ମାଟି ଟିକେ ଜଲଦି ଟିକେ କଣ ହବ ସେଠି ତା ମାନେ କାଦ ହେଇଯିବ ବୋଲେ କୁ ହେଇଯିବ ଯୋଉଟା ଆମେ କହୁଛୁ ତା ମାନେ କଣ କହୁଛୁ ଉଁ କାଦ ହେଇ ଯିବତ ହୁଁ।
ଉର୍ବର ହେଇଯିବ ତ ଓ ହଁ। ସେଇଟା ଉର୍ବର ହେଲେ କଣ କି ସେଠି ବିଭିନ୍ନ ପ୍ରକାର ପୋକଜୋକ ସବୁ ସୃଷ୍ଟି ହେଇପାରିବେ ତ ମାଛ ସେଟା ହେଲା ମୁଖ୍ୟ ଖାଦ୍ୟ ହେଲା ସେଇଟା ଆଉ ଆଉ ଆପଣ ବି ଦେଖିଥିବେ ଯେ ଯେହେତୁ ମାଛ ଆପଣଙ୍କର ମାରୁଛନ୍ତି ପୋଖରୀକୁ ଯାଇ। ଟେ ପାଖରେ ଯଦି ଅଛି ତାଙ୍କୁ ବି ଦେଖିଥିବେ ସେ ଲୋକ। ଲୋକମାନଙ୍କୁ ସେମାନେ ତାମାନେ ଦେଖିବେ ପୋଖରୀରେ ଗୋବର ଗୋବର ତା ମାନେ ବୁତୁରେଇ କି ଗୋବର ପିଡିଆ ଏହାକୁ ମିକ୍ସ କରିକି ସେ ତାମାନେ ମାଛକୁ ଖାଦ୍ୟ ହିସାବରେ ଦଉଥିବେ।
ହଁ ଆଚ୍ଛା ଆଚ୍ଛା ଆପଣଙ୍କର ମୋର ଗୋଟଏ ପ୍ରଶ୍ନ? ଯୋଉ ମାଛ ଚାଷ କରୁଛନ୍ତି ତ ଧରି ନିଅନ୍ତୁ ଆମକୁ କମ୍ ଦିନ ମଧ୍ୟରେ ଆମକୁ ମାଛ ଗୁଡ଼ାକ ଜଲ୍ଦି ବଡ଼ ବଡ଼ ଦରକାର ଆମକୁ କମ୍ ଦିନ ମଧ୍ୟରେ ଆମକୁ ମାଛ ଚାଷ ଟା ମାନେ କି ଉତ୍ପାଦନ କରିବାର ଅଛି ତ କମ୍ ସେ କମ୍ ଦିନରେ ଆମକୁ କେତେ ଏମତି କୋଉ ପ୍ରକ୍ରିୟା ଆମେ ଅପଣେଇବା। ଯେ ମାଛ ଗୁଡାକ ଜଲଦି ବଡ ହେଇପାରିବେ ଆଉ ଆମକୁ ବି ଲାଭ ହେବ। ତା ସହିତ ପ୍ରାକୃତିକ ଭାବରେ ବି ମାନେ କି ମାଛ ମାନେ ବି ସେମାନେ ଯେମିତି ପ୍ରାକୃତିକ ଭାବରେ ବଡ ବି ହେଇପାରିବେ ଆଉ ଭଲ ତାଙ୍କ ପାଇଁ ବି ଭଲ ଆମ ପାଇଁ ବି ଲାଭ ହେଇପାରିବେ ଏମିତି କିଛି ପ୍ରକ୍ରିୟା ଆପଣ ଜାଣିବେ କହିପାରିବେ?
ସେମିତି ପ୍ରକ୍ରିୟା ଯୋଉଟା ଅଛି ଆମେ ଯଦି ତାମାନେ ତା ମାନେ ବହୁତ ରୁ ବହୁତ ତ ଶୀଘ୍ର ଚାହିଁବା ତ କିଛି ହେଇପାରିବନି ସେମିତି କିଛି ପ୍ରକ୍ରିୟା ନାହିଁ ଗୋ ଗୋଟେ ଜିନିଷ ତାମାନେ ଯେମିତି ଆମ ଗୋଟେ ଛୋଟ ଛୁଆଡ଼େ ଜନ୍ମ ହେଲା ତା ପାଇଁ ତ ପୁଣି ଆଁ ଗୋଟେ ତା ମାନେ ଛଅ ମାସ ହେଲେ ଯାଇକି ସେ ବସିବ। ପୁଣି ବର୍ଷେ ହେଲେ ଯାଇକି ସେ ଚାଲିବ ଆମେ ଯଦି କହିବା ସେ ବର୍ଷା ଟା କେମିତି ଛଅ ମାସରେ ଚାଲିବ ତ ତା ପାଇଁ ଶୁଣନ୍ତୁ ପ୍ରା ପ୍ରାକୃତିକ ଉପାୟରେ ଆପଣ କଣ ମୁଁ କହୁଛି ଛୋଟ ଛୁଆ କଣ ଭାତ କଣ ସେ ତାମାନେ ଆମେ ତାହାକୁ ଅଧିକା ଖୋଇ ପାରିବା କି ସେ ଜଲ୍ଦି ବଡ ହଉ ବୋଲି ସେମିତି ଏ ସେମିତି ଆମେ ଯଦି ଦେଖିବା ମାଛ ଅଛନ୍ତି କେତେ ପ୍ରକାର ମାଛ ଅଛନ୍ତି ଯୋଉଟା କି ତାମାନେ ବଢିଯିବେ କିନ୍ତୁ ସବୁ ମାଛ ବଢି ପାରିବେ ନି ଆମ ଆମର ହେଲା ଭାବି ନିଅନ୍ତୁ ଆମର ଭାକୁର ଗୋଟେ ମାଛ ହେଲା ଭାକୁର ମାଛ ସେ କଣ କରିବ ସେ ପ୍ଲାଂଟନ ଖାଇବ। ହେଲା ସେ ହେଲା ଆମର ପୋଖରୀର ସବୁଠୁ ତା ମାନେ ଉପର ସ୍ଥରର ସେ ମାଛ। ସେ ମାଛ ଉପରେ ଉପରେ ଯିବ ଆଉ ସେ ଆମର ମାଛ ମାନଙ୍କର ବି ତା ମାନେ ବିଭାଗ ଅଛି। କିଏ କୋଉଠି ରହିବେ ସେମାନେ ତାମାନେ ପାଣିର କୋଉ ଗଭୀରତାରେ କିଏ ରହିବେ ତାଙ୍କର ଅଛି ତ ସେହି ହିସାବରେ ଯଦି ଆମେ ଭାକୁରକୁ ଦେଖିବା ଭାକୁର ହେଉଛି ଗୋଟେ ତା ମାନେ ଶୀଘ୍ର ବଡ଼ୁଥିବା ମାଛ ଗୋଟେ। ତାକୁ ଆପଣ ଯଦି ହଁ ପୋଖରୀରେ ଯଦି ଧରନ୍ତୁ ପିଡିଆ, ଗୋବର ଏଇଟା ଯଦି ଆମେ ବୁତରେଇକି ଯଦି ମେନୁରିଙ୍ଗ କରିବା ବା ଝିଟିବା ଆଉ ତାଙ୍କ ପାଇଁ ଆସୁଛି ଏବେ ବ୍ୟାକ୍ଟେରିଆ ବଢେଇବା ପାଇଁ ବ୍ୟାକ୍ଟେରିଆ ବୋଲେ ସେଇଟା ତାମାନେ ଭାକୁର ତା ମାନେ ଖାଦ୍ୟ ଟା ସବୁ ମାଛ ଖାଇବେ। କିନ୍ତୁ ସେ କଣ କି ଭାକୁର ଟିକେ ସେଇଟାକୁ ଅଧିକା ଖାଇଦିଏ। ଅଲଗା ମାଛମାନଙ୍କ ଅପେକ୍ଷା ସେ ଉପରେ ରହିବ ତ।
ହଁ ହଁ ଅନ୍ୟ ମାଛ ଅପେକ୍ଷା ଭାକୁର ସେଟାକୁ ବେଶୀ ଖାଏ ଆଉଟ ସେଟିକି କି ଅନ୍ୟ ମାଛ ତୁଳନାରେ ସେ ଟିକେ ଜଲଦି ବଢେ ଟିକେ ଜଲଦି ବଢେ। ହୁଁ ହୁଁଁ।
ତ ସେ ଗୋଟେ ମାଛ ହେଲା ଯୋଉଟା କିି ତାମାନେ ଆମେ ଯେତିକି ତାମାନେ ତିନି ଦିନ ଚାରି ଦିନ ପାନ୍ଦ ଦିନ ରେ ଥରେ ଥରେ ଗୋବର ଆଉ ଆମର ବାଦାମ ପିଡିଆ ହେଲା କିମ୍ବା ସୋରିଷ ପିଡିଆ ହେଲା ଏମିତି ଯଦି ଆମେ ବତରୋଇକି ତାହାକୁ ବନ୍ଧକୁ ଦେଖିକି ବନ୍ଧର ତା ମାନେ କେ କେତେ ବନ୍ଧ ହେଲେ କେତେ ଖାଇବ ତାର ଟିକେ ମେଜରମେଣ୍ଟ କରିକି ଯଦି ଆମେ ଖାଦ୍ୟ ଦବା ଆଉ ବ୍ୟାକ୍ଟେରିଆ ବଢ଼ିବା ପାଇଁ କଣ ହଉଛି କିଛି ପାଉଡର ବି କିଛି ମିଳୁଛି। ସେ ବ୍ୟାକ୍ଟେରିଆକୁ ବଢେଇବା ପାଇଁ। ହଁ ସେଇଟା ପାଉଡର ଯଦି ଆମେ ୟୁଜ୍ କରିବା ତାହେଲେ ମାଛ ଟିକେ ବଢିବାର ସମ୍ଭାବନା ବେଶୀ ଅଛି ଆଉ ଯଦି ଆମେ ମେ ରହି ଛାଡିବା କହିବା ଶୀଘ୍ର ବଢୁ ତ ରହି ମାଛ ବଢି ପାରିବନି। ଗୋଟେ ମାଛ ମୋ ଦୃଷ୍ଟିରେ ଯେତିକି ମୁଁ ତା ମାନେ ଏକ୍ସପିରିନ୍ସ ରୁ ଅନୁଭବରୁୁ ଭାକୁରଟା ଗୋ ଗୋଟେ ଜଲଦି ବଢି ପାରିବ ଆମର ହେଲା ଆଉ ଗୋଟେ ରହୁଛି ଆମର ବିଲାତି ରୋହି। ହେଲା ବିଲାତିରେ ଯାହାକୁ ଆମେ କହୁଛୁ କାରଫିଲିସ୍।
କାହାର ଫିଲିକ୍ ସେଇଟା ବି ଜଲ୍ଦି ବଢ଼େ।
ସେଇ ମାଛ ଟା ଟିକେ ବଢେ ସେ କଣ ହବ ସେ ହଉଛି ତଳ ସ୍ତରର ମାଛ ସେ ଉପର ମାଛ ନୁହଁ। ସେ ତଳ ତଳ ସ୍ତର ମାଛ ଟିକେ ଯଦି କାଦୁଅ ଫାଦୁଅ ଠିକ ହେଇକି ଯଦି ଥିବ ତ ସେ ମାଛ ବି ଟିକେ ଶୀଘ୍ର ବଢେ ଟିକେ ଆଉ ତ ଏମାନଙ୍କୁ ଛାଡ଼ି ଦେଲେ ଏମିତି ଯୋଉ ଅଛି ଆମର ଶିକାରୀ ମାଛ ଯଦି ହିସାବ କରିବା ଶିକାରୀ ମାଛ ତ ସେ ଅନ୍ୟ କୋଉ ଖାଇକି ବଢିବ ଆମେ ସେମାନଙ୍କୁ ଯଦି ଆମେ ହିସାବ କରିବା କଣ ହବ ସେରଉଳ ବାଲିଆ ଏମାନଙ୍କୁ ହିସାବ କଲେ ହବନି ସେମାନେ ତ ଆମର ତାମାନେ ଚାଷୀ ତ ତାହା ଚାଷ କରିବାକୁ ଚାହୁଁ ହିଁ ନହିଁ ନା ସେମାନଙ୍କୁ ହୁଁ।
ତ ମାଛ ଚାଷରେ ମତେ ଯାହା ଲାଗେ ଆଛା କୁକୁଡା ଚାଷ ଆମେ ଅନ୍ୟମାନେ ବି କୁକୁଡା ଚାଷ କରୁଛନ୍ତି ଛେଳି ଚାଷ କରୁଛନ୍ତି। ତ କୁକୁଡ଼ା ଚାଷ ଛେଳି ଚାଷ ଆଉ ମାଛ ଚାଷ ଭିତରେ କୋଉଟା ଟିକେ ଆମକୁ ଟିକେ ସହଜରେ ମାନେ କି ଆମକୁ ଲାଭ ବି ହବ ଆଉ ଟିକେ ମାନେ କି ସେଟି ପରିଶ୍ରମ କରି ଆମକୁ ଟିକେ ଅନ୍ୟ ତୁଳନରେ ଟିକେ ସହଜ ହବ ଦିଟା। କୁକୁଡା ଚାଷ ମାଛ ମାଛ ଚାଷ ଭିତରେ ଦିଟା ଭିତରେ କୋଉଟା ଟିକେ ଆମକୁ ଟିକେ ଆମ ପାଇଁ ଟିକିଏ ଭଲ ହେବ ଲାଭ ବି ହେବ ଆଉ ଟିକିଏ ଆମ ପାଇଁ ଟିକିଏ
ହଁ ବୁଝିଲି ବୁଝିଲି ଆପଣ ଆପଣ ଯୋଉଟା କହୁଛନ୍ତି ମୁଁ ବୁଝିଲି। ଆମେ ତ କୁକୁଡା ଚାଷ ବିଷୟରେ ବିଶେଷ ବିଶେଷ ଧାରଣା ନାହିଁ ହେଲେ ବି ଆମେ ଯୋଉଟା ଜାଣିଛୁ ତା ମାନେ କୁକୁଡା ଚାଷ ଆଉ ମାଛ ଚାଷ ବିଷୟରେ ଯୋଉ ପାର୍ଥକ୍ୟ ଟା ଅଛି ତ ମାଛ ଚାଷ ଟା କଣ କି ଆମେ ମାଛ ମାଛ ଚାଷ ଧର ଗୋଟେ ବନ୍ଧ ପୋଖରୀ ଖୋଳିଲା ତ ସେଠି ଗୋଟେ ହୁଡା ଦିଆଗଲା ତ ବଡ ହୁଡାଟେ ଦିଆଯ ଯ ଯୋଉ ହୁଡା ଦିଆଗଲା ହବ ମାଛ ଚାଷ ସହିତ ଆମେ କଣ ହଉଛି ଆମେ ମିକ୍ସ ମାଛ ଚାଷରେ ମୁଁ ଯେମିତି ଏବେ କହିଲି ମାଛର ତ ଆମେ ସ୍ତର
ହ
ପାଣି ଆପଣ ପାଞ୍ଚ ଫୁଟ ରୁ ଛଅ ଫୁଟ ରଖିଦେଲେ ତଳେ ମାଛ ରହିଲା ଆମର ମିର କାଲି, ରହି ଏମାନେ ତଳ ସ୍ତରର ମାଛ ରହିଲେ। ବିଲା ରହିବେ ମାନେ ତଳସ୍ତର ମାଛ ରହିଲେ, ମଝିର ମାଛ ରହିବ ମୁଁ କହୁଛିି ମଝିରେ ମାଛ ବି ସେଇ ରୋହି ମିଡିଲ ରେ ବି ରହିବ ତଳକୁ ବି ଯିବ। ହେଲେ ମିରିକାଳି ଟା ହଉଛି ତାମାନେ କାଦୁଅର ମାଛ ସେ ସବୁଠୁ ଲାଷ୍ଟ। ହଁ ମିରକାଲି ଟା କଣ ହବ ସେ ତାମାନେ ଆମେ ତାମାନେ କ୍ୱାଣ୍ଟିଟି ଅଧିକା ଛାଡି ପାରିବା କାହିଁକି? କୁକୁଡା ଟା କଣ କୁକୁଡା ଟା ଯେମିତି ଭାଡି କରୁଛନ୍ତି ତାମାନେ ତା ଉପରକୁ ତା ଉପରକୁ କୁକୁଡା ଯେମିତି ରଖୁଛନ୍ତି। ତ ଆମେ ପୋଖରୀରେ ବି ସେମିତି ଆମର ସିଷ୍ଟମ ଅଛି ଯେ ତୋଳ ସ୍ତରର ମାଛ ଯାହାକୁ ଛାଡ଼ିବା ହଁ ପୋଖରୀ ସେବି ସେମିତି ଅଛି ସେ ମାଛ ସେମାନେ ତାମାନେ ହୁଁ।
ସ୍ତର ରହୁଛି ମାନେ କି ସ୍ତର ହିସାବରେ ଆମେ ମାଛକୁ ସେଠି ସେମିତି
ହଁ ଆମ ଆମର ମାଛ ସେମାନେ ହଁ ସେମାନେ ସେ ସ୍ତର ହିସାବରେ ରହୁଛନ୍ତି। ସେମାନେ ତଳ ଉପରେ ହଉଛନ୍ତି କିନ୍ତୁ-ଉ-ଉ ଯୋଉ ମା ଛ ଯୋଉ ସ୍ତରରେ ରହିବା କଥା ସେ- ସେଇ ସ୍ତରରେ ରହିବ ସେ ଉପରକୁ ଏମିତି ଆମେ। ହେଉନି କି ଆମେ ଯଦି ରହିବା କଣ ଆମେ ତଳୁ ଉପରକୁ ଯାଉନୁ କୁ ଉପରକୁ ଯିବା କିନ୍ତୁ ସେମାନେ ସେମାନେ ସେଇ କାଟା ଗରିର ତାମାନେ ମାଛ। ଆଉ ସେଠି କଣ ହବ ତିନି ପ୍ରକାର ଚାରି ପ୍ରକାର ଆପଣ ମାଛ କରିପାରିଲେ ଧରନ୍ତୁ ରୋହି ଛାଡିଦେଲେ କିଛି। ମିର୍କାଲି ଗିରି ଛାଡି ଦେଲେ, ଭାକୁର ଛାଡିଦେଲେ, କାର୍ପଲିସ୍ ବି ଦେଲେ ସେଟା କଣ ହବ କ୍ୱାଣ୍ଟି ଅନୁସାରେ ଛାଡ଼ିଦଲେ ଯିଏ ଯାହାର ଖାଦ୍ୟ ଖାଇବେ ତଳି ସ୍ରର ମା ମାଛ ସେ ତର ପଙ୍କ ଫଙ୍କ ଯାହା ପାଇଲା କାଦୁଅରୁ ଖାଇକି ସେ ବଢ଼ିଲା ଉପରସ୍ତର ମାଛ ସେଏ ପ୍ଲାଟନ ଆମେ ଯୋଉଟା ଖାଦ୍ୟ ଦେବା ଖାଇବ। ଏମିତି ହେଇକି ସେମାନେ କଣ ହବ ସେ ମାଛ ତ ମାନେ ତାଙ୍କ ଭିତରେ ଆଉ ବି-ବିଶେଷ ପାର୍ଥକ୍ୟ ରହିବନି। ଅବଶ୍ୟ ବଢିବାରେ ଟିକେ ଲେଟ୍ ହବ। ଆଉ ଆଉ ଯଦି ଆମେ ଏମିତି ଦେଖିବା। ଆମର ଯୋଉ ହୁଡା ଅଛି ହୁଡାରେ ଆମେ ଟିକେ ଧର ଚାଷ ପନିପରିବା ଯାହା ହେଲେ ବି କରିପାରିବା। କୁକୁଡ଼ା ଚାଷରେ ତ ସେମିତି କଣ ସିଷ୍ଟମ୍ ଅଛି ସେଇଟା ତ ମୁ ଜାଣିନି, ଯେହେତୁ ଘର ଭି ଭିତରେ ହୋଉଛି କିନ୍ତୁ ବନ୍ଧ ଯେହେତୁ ଆମର ହୁଡା ବି ରହୁଛି ହୁଡା ବି ଆମର କାମରେ ଆସିଲା ଗୁଆର, ଭେଣ୍ଡି, ଜହ୍ନି ବିଭିନ୍ନ ପ୍ରକାର ତାମାନେ ପନିପରିବା ବି ଚାଷ କରିପାରିବା, ତ ସେ ଦୃଷ୍ଟିରୁ ମୁଁ ଭାବୁଛି ଯେ ମାଛ ଚାଷ ଟା ଟିକେ କୁକୁଡା ଚାଷ ଅପେକ୍ଷା ଭଲ ରହିବ୍
ହଁ -ହଁ- ହୁଁ- ମୁଁ ବି। ମୁଁ ବି ଜାଣିପାରିଲି କାହିଁକି ନା ଆପଣ ଯୋଉ ଯୋଉ ପ୍ରକ୍ରିୟା ଆପଣ କହିଲେ ମାନେ କି ମୁଁ ତ ସତରେ ଜାଣିନଥିଲି କାହିଁକି ନା ମାଛ ଚାଷ ଉପରେ ସେତିକି ମୋର ଅଭିଜ୍ଞତା ନାହିଁ। ଆପଣ ଯୋଉ ଯୋଉ ବିଷୟ କହିଲେ ସେ ବିଷୟକୁ ମତେ ବହୁତ୍ ଭଲ୍ ଲାଗିଲା ମାନେ କି ଗୋଟ୍ ଗୋଟେ ସରଳ ଉପାୟରେ କେମିତି ମାଛ ଚାଷ କରିହେବ ମାଛମାନଙ୍କୁ କୋଉଁ କୋଉଁ ପୋଷଣ ଦରକାର କୋଉଁ କୋଉଁ ଖାଦ୍ୟ ସେମାନଙ୍କୁ ଦେଲେ ସେମାନେ ବଢି ପାରିବେ ଆପଣ ସବୁ ନିୟମ ନୀତି କହିଲେ ବହୁତ୍ ଖୁସି ଲାଗିଲା, ଆଉ ମୁଁ ତ ଭାବୁଛି ଏଇ ବର୍ଷରେ ମୁଁ ବି ଗୋଟେ ଜାଗା ତ ଆମର ଅଛି, ମୁଁ ବି ଭାବୁଛି ଗୋଟେ ମାଛ ଚାଷ କରିବା ପାଇଁ ଗୋଟେ ପୋଖରୀ ଉଁ ବନ୍ଦ ଗୋଡ଼େଇକି ସେଇଠି ଗୋଟେ କରିବି ବୋଲି ମୁଁ ଭାବୁଛି, ଆଉ ଆପଣଙ୍କର ଯୋଉ ମତ ଥିଲା ବହୁତ୍ ଭଲ ଲାଗିଲା ମୋତେ ବୋହୁତ୍ ବୋହୁତ୍ ଧନ୍ୟବାଦ, ଆପଣ ଭଲ୍ ସେ ରୁହନ୍ତୁ ବୋହୁତ୍ ବୋହୁତ୍ ଧନ୍ୟବାଦ।
ଓକେ ଥ୍ୟାଙ୍କ ୟୁ ଧନ୍ୟବାଦ।